ହଁ ହଁ ଦେ ହଁ।
ଆ କଣ କରୁଚ?
ଏଇ ବସିଚି ଆଉ।
ଆ ଖାଇସାରିଚ?
ହଁ ଖାଇସାରିଲିଣି ଆଉ।
ଆଉ କଣ ଖାଇଲ?
ଖାଇଲି ଭାତ, ଡାଲି ଆଉ ଯୋଉ କଣ ହେଟା ପୋଟଳ ଭଜା, ଭେଣ୍ଡି ଭଜା, ଖଟା।
ହୁଁ।
ଆପଣ କଣ ଖାଇଲେ?
ଆଉ ମୁଁ ରାନ୍ଧିନି ବିଲେଇତିବାଇଗଣ, ଆଳୁ, କଣ୍ଟା ବାଇଗଣ ତରକାରୀ। ଆଉ ଭା ଆଉ କଲରା ଚିପ୍ସ ଡାଲି
ଆଉ ଶାଗ ଭଜା।
ହଁ।
ସେଇଆକୁ ଲଗେଇକି ଖାଇଲୁ ଆଉ।
ଆଚ୍ଛା।
ଆଉ
ଆଉ
ଆଉ ଆସିବ ନା ଆଜି ଘରକୁ?
ହୁ ହୁଁ। ନା ଆଜି ଯାଇଥାନ୍ତୁ ବର୍ଷା ବର୍ଷା ହଉଚି ଗାଡି ଟା ବି ଆସିନି, ବାପା ମନା କଲେ କହିଲେ ଆସନା। ବର୍ଷା ଏପଟେ ଛାଡିନି। ବାପା ମନା କଲେ କହିଲେ ଆସନା କାଲି ପଳେଇ ଆସିବ ଆଉ।
ହଁ କାଲି ସଖାଳୁ ପଳେଇ ଆସିବେ ସକାଳ ଓଳିଆ।
ନା କାଲି ସକାଳୁ ବସ୍ ନାହିଁ କାଲି ସାଇଗଣସ ଆସିବ ସେଇ ଇଏ ଟାଇମ୍ ରେ ମାନେ ଚାରିଟା ବେଳ ଟାଇମରେ ସେଇ ଚାରିଟା ବେଳେ ପଳେଇବୁ ଆଉ।
ଅଁ ହଁ ଆଉ। ଆ ଆଉ ରୋଜା ଫୋନ କରିଥିଲା ନା।
ନା ରୋଜ ଏବେ ଆଉ କଲ ଫଲ କରିନି ମାକୁ ଯାହା କରିଥିଲା ଟିକେ କଥା ହେଇ ଥିଲା। ଆଉ କଲ୍ କରିନି ସିଏ ବ୍ୟସ୍ତ ରହିଯାଉଛି ଆଉ ମୁ କଲ୍ ଫଲ୍ କରିପାରୁନି ଆଉ। ହ
ପଛନ
ଆପଣଙ୍କର ରିକାର୍ଡ ପରିଚୟ ହେଇଛି।
ହଁ କାକୁଡ଼ି ତୋଳିଥିଲେ ଏ ଯେଉଁ ବେପାରିକି ଦେଇଦେଲେ।
ହୁଁ।
ହଁ ବେପାରିକି ଦେଇଦେଲେ। ଆଉ ସେ ପୁତୁରା ନେଇକି ଯାଇଥିଲା ଜ କଣ କଲରା। ଏପର୍ଯ୍ୟନ୍ତ ଆସିନି ବଜାରକୁ।
ଓ ହୋ।
ସେ ବଡ ପୁତ୍ ପୁତୁରା ଯାଇଥିଲା ଆସିନି ଏପର୍ଯ୍ୟନ୍ତ ବଜାରରେ ବିକୁଛି।
ଆଚ୍ଛା।
ଆଉ ବର୍ଷା ହେଲାଣି ଖାଇଚି କି ନ ଖାଇଚି ଅପା କହୁଥିଲେ।
ଆଚ୍ଛା।
ଆଉ ଆ ସମିତିକ ଦେହ ପା ଭଲ ଅଛି ନା।
ହଁ ଭଲ ଅଛି ଆଉ।
ଆଉ।
ଆଉ ଆପଣଙ୍କ ଝିଅଙ୍କ ଦେହ ଭଲ ହେଲା।
ହଁ ଟିକେ ଆଜି କହୁଚି ତ ଜର କମିଚି ବୋଲି କି।
ହୁଁ।
ଆଉ ଆଉ କଣ କହ।
ନା ସେଇ କଥା ରାତିରେ କଣ ରୋଷେଇ କରିବେ।
ରାତିରେ ଭାତ ବସିଚି ଆଉ ଆଳୁ ମଟର ତର କାରୀ କରିବ।
ହୁଁ।
ଆଉ। ଆଳୁ ମଟର ତରକାରୀ କରିବୁ ଆଉ ଘୁ ଘୁଗୁନି ବଧେ। ସେଇ ଆଳୁମଟର ତରକାରୀ ଘୁଗୁନି କରିଦବ ବୋଧେ ଆଉ ରୁଟି।
ଆଚ୍ଛା। ଆଉ ଆସିଲେଣି ଯୋଉ ଯାଇଥିଲେ ଟାଉନ ଙ୍କୁ କହୁଥିଲେ ଆସିଲେଣି।
ହଁ ଆସିନାହାନ୍ତି।
ଆଚ୍ଛା। ପିଣ୍ଟୁ ଭାଇ ହରିଆ ଆସିନାହାନ୍ତି।
ନା ଆସିନାହାନ୍ତି ଏତେବେଳେ ଆଙ୍କେ କେହି।
ହୁଁ ସେଆ ଆଉ ଛୁଆ ଆଜି କେହି ଟିଉସନ ଫିଉସନ୍ ଯାଇନାହାନ୍ତି କି?
ଆଜି ଯାଇନାହାନ୍ତି, ଏଇ ପଦାରେ ସବୁ ରାଉ ରାଉ ହଉଛନ୍ତି ସେ ଛୁଆରା। ହ୍ୟାନୋ।
ହୁଁ।
ଆଉ ଏମିତି ହଉଚନ୍ତି।
ଅଁ। ଆଉ ଯୋଉ ଆଜି ଏକୁଟିିଆ ଖାଇଥିଲେ ନା ଏକାଠି ବସିକି ଖାଇଥିଲେ?
ଉଁ ସାଙ୍ଗ ହେଇକି ସବୁ ଖାଇଥିଲୁ।
ହୁଁ କିଏ କିଏ ସବୁ ଖାଇଥିଲ?
ଏ ଏ ଡା ସେଇ ପୁତୁରା ବୋଉ ମୁଁ ଅପା।
ଆଚ୍ଛା ହଁ ଆଜି କଣ ଖାଇବାକୁ ସବୁ ଖାଇଥିଲେ?
ଆଜି ଆଜି ଡାଲି
ହୁଁ।
ଆଳୁ କଣ୍ଟା ବାଇଗଣ ବିଲାତି ବାଗଗଣ ତରକାରୀ ଆଉ କଲରା ଚିପ୍ସି ଆଉ ଉଁ ହେଲା ଶାଗ ଭଜା ଆଉ ଏ ଲଙ୍କା ଆଉ ଏ ଲଙ୍କା ଝୋଳ।
ଆଜ୍ଞା।
ଏ
ଏତେ ସବୁ ତାଲେ ଖାଇଥିଲେ? ଭଲ ଆଉ। କଲ୍ କରିଥିଲେ ଆପଣଙ୍କ ଝିଅଙ୍କୁ କଲ୍ କରିଥିଲେ?
ହଁ ଏ କଲ୍ କରିଥିଲି କହିଲା ଜର ଟିକେ କମି ଯାଇଚି। ତାପରେ ଆଜି ଜଇଁ ଭଡାକୁ ଯାଇନାହାଁନ୍ତି।
ହୁଁ। ଡେଲି ଡେଲି ଯାଉଛନ୍ତି ନା ଭଡାକୁ?
ହଁ।
ଭଲ ଆଉ ଭଲ ଯା ହୁଁ। ଆଉ ଆଜି ସବୁ ଛୁଆ ସ୍କୁଲ ଯାଇଥିଲେ?
ହୁଁ।
ହୁଁ। ଆଉ ସନ୍ଧ୍ୟା ବେଳେ କଣ ଖାଇବେ ନା ଖାଇବେନି?
ସନ୍ଧ୍ୟା ବେଳେ ଏଇ ସାନ ଝିଅ ସ୍କୁଲୁ ଆସିଲା ଏଇ ବିସ୍କୁଟୁ
ହୁଁ।
ସାନ ଝିଅ ସ୍କୁଲରୁୁ ଆସିଲା ଆସିକି ହେଇ ସକାଳେ ଦଶ ଟଙ୍କା ନେଇକି ସ୍କୁଲକୁ ଗଲା।
ହୁଁ।
ସେ ହେଇ ଖାଇ ପିଇକି ଆଇଲା ଆଉ ଘରେ ଭାତ ଖାଇଲା ନାଇଁ। ସ୍କୁଲରୁ ଆସିକି ଉଁ ହେଇ କ୍ଷୀର ବିସ୍କୁଟ ଖାଇଲା ହେଲା।
ସେ ଭାତ ଖାଉ ନାହାଁନ୍ତି କି ସେ ଝିଅ?
ଏ ଯୋଉ ଭାତ ଟୋଟାଲି ଖାଇବନି ଖାଲି ଯୋଉ ଜଳିଖିଆ। ଆଉ ସୁୁଆଦିଆଖିଆ ସେଉରା ଭଲ ଖାଇବାକୁ ଜାଣିଛି ନା।
ଆଚ୍ଛା।
ସିଏ ଭାତ ଖାଇବାକୁ ଜମା କେତେବେଳେ ମଙ୍ଗିବନି ଯ ବିକ୍ରି ବାଲା ଆସୁ
ଆଜ୍ଞା।
ହଁ ସେ ଯୋଉ ବିକ୍ରି ବାଲା ଆସିବ ଯେତୀକ ଜିନିଷ ଆଣିବନି କହିବ ତାକୁ ସବୁ ମୁଁ ଖାଇଦେବି।
ହଁ ଯା ହଉ ଭଲ ଛୋଟ ଛୁଆଟା। ଖାଉ ଆଉ ଛୁଆ ଟା ଖାଇବନି ଆଉ କିଏ ଖାଇବ?
ମୋ କହିବା କଥା ଏମିତି ଖାଇଲେ ରୋଜଗାର ଥାନ୍ତା। ତୁ ଏମିତି ଖାଇଲୁ ରୋଜଗାର ନାହିଁ ତୁ ଏମିତି ଖାଇଲେ କୋଉଠୁ ଆସିବ।
ହଁ।
ଆଜ୍ଞା।
ବିଲରେ ଖଟିକି କେତେ ପଇସା ଇନକମ ହଉଛି?
ହୁଁ। ଝିଅ ପା ଭଲ ପାଠ ପଢୁଚି ନା?
ହଁ ସେମିତି ଆଗେ ପଢ଼ୁଥିଲା ସ୍କୁଲରେ ଫାଷ୍ଟ ହେଉଥିଲା ହେଲା।
ହୁଁ। ଏବେ କଅଁ କିଛି ହଉନି ଲାଷ୍ଟ ହଉଛି।
ଏବେ ଏବେ ସିଏ ଯୋଉ ହେ ସବୁବେଳେ ତ କହୁଛି ଖାଇମି ଆଉ ସେ ପଢ଼ିବ କଣ ଲୋ।
ହଁ। ନା ଖାଉ ଖାଇଲେ ସିନା ଛୁଆ ପାଠ ପଢିବେ ନ ଖାଇଲେ କଣ ପାଠ ପଢିବେ। ଖାଉ ତୁ ଯାହା ଖାଇବା କଥା ଖାଉ ପାଠ ବି ପଢୁ। ଟ୍ୟୁସନ୍ ଯାଉଚନ୍ତି ନା।
ହଁ ଯାଉଛି ସେମିତି କେତେବେଳେ ହେଇଛି ସେନ୍ତି କେତେବେଳେ ଟିଉସନ ଯାଉଛି।
ସେ ସବୁବେଳେ ଟିଉସନ ଯାଉନାହାନ୍ତି?
ନା ତା ମନ। ତା ମନ ହେଲେ ଯାଉଛି ତା ମନ ନହଲେ ସେ ଯାଉନି ତାକୁ- କହିବ କି ସେ ଶ ପିଲା ଶୁଣୁନି।
ହୁଁ ହଉ। ହଁ ଶୁଣନ୍ତୁ ନିଜ ଭବିଷ୍ୟତ ନିଜ ହାତରେ ପାଠ ପଢିଲେ-
ମୋ କୁହିଆ କଥା ଯଦି ଭଲ ପଢିବୁ କି ଇଏ କରିବୁ ଆଗକୁ ପଢେଇମି ଆଁ ଆଉ ଯଦି ତୋର ନ ପଢିବୁ ଆଉ ନ ପଢ଼ିଲେ ଆଉ କଅଁ କରିବ।
ନ ପଡିଲେ ଘରେ ବସିକ ବାସନ ଫାସନ ମାଜିବେ ଆଉ କଅଁ କରିବେ।
ହଁ।
ବାସନ ମାଜିବା ଛଡା ଆଉ ତ କିଛି ଉପାୟ ନାହିଁ।
ଆଜି ଖାଇ ହଉଛି ନା?
ହଁ ଆଜି ସେମିତି ଟିକେ ଟିକେ ହଁଆଜି ସେମିତି ଟିକେ ଟିକେ ଖାଇଛି ଭାତ ଚକୁଡ଼ିକି ଖାଇଛି। ସକାଳେ ମାଇଁ ପିଠା କରିଥିଲେ ଖାଇଚି।
ନା।
ଏଇ ହଁ କଷ୍ଟ ଟିକେ ଟିକେ ହଉଚି ଆଉ କଣ କରିବା। ହଷ୍ଟେ ହେଲେ ଭୋକ ହଉଚି ଖାଇବାକୁ ପଡ଼ିବ ଆଉ ସେମିତିି ଟିକେ ଟିକେ ଖାଉଚି।
ଉଁ ହଁ ହଁ ସୁଜି ଫୁଜି କରିକି ପିଇ ଦେବେ।
ନା ସୁଜି ପେଟ ଗରମ ହେଇଯିବ ମାଇଁ କହୁଥିଲେ ସୁଜି କରିବା ପାଇଁ ପେଟ ଗରମ ହେଇଯିବ ଉଁ ମନା କଲି। ସୁଜିଗୁରା କଣ ଗୋଟେ ଖାଇବୁ? ପେଟ ଫେଟ ଗରମ ହଉଚି ତାପରେ ଦେହ ପାଇଁ ବି ଏବେ ଭଲ ରହୁନି ସମ ସମସ୍ତଙ୍କର ଝାଡା ବାନ୍ତି ଜର ଥଣ୍ଡା ସମସ୍ତଙ୍କୁ ହଉଚି ଆଉ ଖାଇବା ପିଇବା ଠିକ୍ ନରହିଲେ ଦେହ ଖରାପ୍ ହେଇଯିବ ମୁଁ ଆଉ ଖାଇଲିନି। ସେଇଆକୁ ପିଠା ମାଇଁ କରିଦେଲେ ସକାଳେ ପିଠା ଖାଇ ଦେଇଥିଲି। ଖରାବେଳକୁ କୁ ଭାତ ଡ଼ାଲି ଆଳୁ ପୋଟଳ ଭଜା ଭେଣ୍ଡି ଭଜା ଖଟା ସେଇଆକୁ ଲଗେଇକି ଟିକେ ଟିକେ ଖାଇଦେଲି। ଖଟା ଆଉ ଆଳୁ ସେ ପମ୍ ପୋଟଳ ଭଜାରୁ ଆଳୁ ବାହାର କରିଦେଇ ଚକଡି ଚକଡି ଖାଇଦେଲି ଆଉ। ସନ୍ଧ୍ୟାବେଳେ ଏଇ ବିସ୍କୁଟ୍ ଟିକେ ଖାଇବି ଭାବୁଚି ଭୋକ ଟିକେ ଲାଗିଲାଣି।
ହଁ ବିସ୍କୁଟ ଯୋଉ ଗୋଳେଇକି ପାଣି କରି ପିଇଦେନି।
ହଁ ସେମିତି କରିପା। ସେମିତି କରିବି ଆଉ। ଖାଇବାକୁ ପଡ଼ିବ ଆଉ ନଖାଇଲେ ହବନି। ଏଇ ହଉ।
ଆଉ ଆଉ ତମ ବାପା ଫୋନ୍ କରିଥିଲେ ନା?
ହଁ ବାପା କଲ୍ କରିଥିଲେ। ବାପା କହିଲେ ଆସନା ଆଜି ଯୋଉ ବର୍ଷା ବର୍ଷା ହଉଚି ତାପରେ ବସ୍ ବି ଆସିନଥିଲା। ମୁଁ କହିଲି ଆସନା ବର୍ଷା ଫର୍ଷା ହଉଚି ଆଉ ଗଲୁନି କାଲି ଯି ଓ କାଲି ଯିବୁ ଆଉ। କାଲି ବସ୍ ଟା ପଳେଇ ଆସିବ ଯିବୁ ଆଜି ବସ୍ ଟା କୁଆଡ଼େ ଗୋଟେ ପଳେଇଥିଲା। କାଲି ଯାଇଥିଲା। ଆଜି ଆସିଥିଲା ଡେରିରେ ଆଜି ଆସିଛି ଆଉ ଗାଡ଼ି ଆସିନି କ କଟକ ଆସିନି ଆଉ।
ତମର ଯ ମାମୁଁ ତମ ମାମୁଁ ସବୁବେଳେ ପରିବା କିଣିକି ଆଣନ୍ତି ନାଇଁକି ତମେ ତ ମାମୁ ତମର ପରିବା ଚାଷ କରନ୍ତିନି ନାଇଁ।
ନାଇଁ ଆମ ସବୁ ମାମୁଁ ଘର ସବୁ କିଣିକି ଆଣନ୍ତି। ସୁଜୁନା ସାଗଠାରୁ ଆ ହଁ ସୁଜନା ସାଗ ଠାରୁ ଆରମ୍ଭ କରିକି ଅଁ ଆଳୁ ପିଆଜ ପର୍ଯ୍ୟନ୍ତ ଏରା ପୁଟଳ ସବୁ ଆମ କିଣା ହେଇକି ଆସେ।
ହଁ।
ସବୁ କିଣା ହେଇକି ଆସେ ଆଉ। ଏଇ ୟା ଆଉ। ଆଉ ଆଜି ପୁଷ୍ଡେ ଭାଇ ସହିତ କଥା ହେଇଥିଲେ।
ହଁ। କଥା ହେଇଥିଲି ତାର ଫୋନ ତ କଟି ଯାଉଛି ସେ ଟିକେ। ପାଞ୍ଚ ଦି ତିନି ମିନିଟ କଥା ହେଲି କଟିଗଲା ତାର।
ହଁ।
ଆଉ। ଆଜି ଆସିଥିଲେ ଭଲ ହେଇଥାନ୍ତା ମଜା ହେଇଥାନ୍ତା
ହଁ ଆଜି ଯାଇ ହେଲାନି ମୁଁ ଏଇଆ ବି ଇଆଡେ ଏପର୍ଯ୍ୟନ୍ତ ବର୍ଷା ଛାଡିିନି। ସେମିତି ଚା। ସାଢେ ତିନିଟା ବେଳୁ ଲାଗି ରହିଛି ଜିପରି ଜିପରି ଜିପରି ଜିପରି ଜିପରିିି ଜିପ୍ରି ହଉଛି ତାପରେ। କେତେବେଳେ ଜିପରି ଜିପରି ତ କେତେବେଳେ ବହୁତ ଜୋର ହେଇଯାଉଛି। ଯାହାବି ହେଲେ ଛକ ପର୍ଯ୍ୟନ୍ତ ଯିବାକୁ ପଡିବ ସେ ପର୍ଯ୍ୟନ୍ତ ଗଲା ବେଳକୁ ଓଦା ହେଇଯାଉଏ। ସେଥିଲାଗି ଆଉ ଗଲୁନି ଆଉ ତାପରେ ବାପା